ହଁ କେମିତି ଅଛ?
ହଁ ଭଲ ଅଛି, ଆପଣ କେମିତି ଅଛନ୍ତି?
ମୁଁ ବହୁତ୍ ଭଲ ଆଉ। ଆଉ ଆଜି ରଜରେ କଣ କିଛି ନୂଆ କଣ ହେଲା ସବୁ ସକାଳୁ ଏପର୍ଯ୍ୟନ୍ତ?
ହଁ ରଜରେ ଚାଲିଛି ପିଠା ବନେଇବା ପାଇଁ ପ୍ଲାନିଂ।
ଆଚ୍ଛା ସକାଳୁ ତାହେଲେ ପିଠା ଖିଆ ହେଇନି?
ନାଇଁ ଖିଆ ହେଇନି ଏବେ ହବ ଆଉ।
ଆଚ୍ଛା, ଆଉ-ଆଉ ଆଇଁଷ ଫାଇଁଷ ହେଇଛି ନା ଆଜି ତ ଭଲ ଦିନ ଦେଇଛି। ଆମର ସେ କଣ କି ଆମର ଜଣେ ରିଲେଟିଭସ୍ କିଏ ଗୋଟେ ଏକ୍ସପାର୍ଡ କରିଗଲେ ତ ଆମର ଆଉ ହବନି ଆଜି ପିଠାଫିଠା।
ଆଚ୍ଛା ଆଚ୍ଛା।
ନହେଲେ ହେଇଥାନ୍ତା ଏମିତି ଖାଲି ଯାହା ମାନେ ହେବେ ମାନେ ବହୁତ ମାନେ ବଂଶରେ କିଏ ଗୋଟେ ହେବେ? ହେଲେ ପିଠାଫିଠା କରିବୁନି ଆଉ।
ହଁ-ହଁ-ହଁ।
ସେଇଥିପାଇଁ ଆଇଁଷ ତ ଆମେ ଏମିତିରେ ବି ରବିବାର ଖାଉନି।
ହଁ-ହଁ ସେଇଟା ବି ବନ୍ଦ।
ହଁ, ଆଉ ଆଉ ତମର ସବୁ କଣ ହେଲା ସକାଳେ?
ହଁ ଆମ ମୁଁ ପଳେଇ ଆସିଛି ମୋ ବାବା ଘରକୁ ପଳେଇ ଆସିଛି ତ ଏଇଠି ମାମା ବନଉଛନ୍ତି ଆଉ।
ଓହୋଃ, ମୁଁ ବି ସେଇୟା ମାନେ ଆମର ଯୋଉ, ଯୋଉ ଚାଲି ଯାଇଛନ୍ତି ଯୋଉ କହିଲି। ଅ ସିଏ ମୋ ବାବାଙ୍କର ମାନେ ହେବେ ବଂଶରେ ହେଲା। ଆମେ ତ ମାନେ ବାହା ହେଇ ଯାଇଛୁ ହେଲେ ବି ତାଙ୍କ ଘରେ ଆମେ ଏବେ ଅଛୁ ନା।
ହଁ-ହଁ।
ଆମେ ଅବଶ୍ୟ ପରଗୋତ୍ରୀ, ଆମେ ବାହାରେ ଯାଇକି ଖାଇପାରିବୁ ମାନେ ଖାଇଦେବା, ହେଲେ ତାଙ୍କ ଘରେ କଣ ଆମେ ଏଇଠି ହିଁ ରହୁଛୁ ନା ବାବାଙ୍କ ଘରେ, ତ ଏଇଠି ଛଣାଛଣି ପିଠା କିଛି ହବନି।
ହଁ-ହଁ-ହଁ।
ତଥାପି-ଇ-ଇ ଏଠି ପା ପାଖରେ ଜଣେ ଦିଦି ରହୁଛନ୍ତି ଆମେ କହିଲୁ ତାଙ୍କ ଘରେ ଯାଇକି ପିଠାଫିଠା କରିକି ଖାଇବା ରଜଟା କଣ ଖାଲି ଯିବ କି ହୁଁ-ହୁଁ ଆଉ ହଁ ବେ ରଜ କଣ ମାନେ ବ ବସିଥିବୁ ପୁରା ଅପେକ୍ଷା କରିକି ବର୍ଷେ ପରେ ଆସିବ। ଆଉ ଏମିତି ପିଲାମାନେ ତ ବହୁତ୍ ମାନେ ହଁ ଅପେକ୍ଷା କରିକି ରହିଥାନ୍ତି କେବେ ରଜା ଆସିବ କେବେ ରଜା ଆସିବ।
ହଁ।
ତ ଦେଖିବା କରିବା ଆଜି ତ ଯିବୁ ବାହାରିବୁ ଆଉ ଟିକେ ପରେ ରଜ ଉତ୍ସବ ଟିକେ ଯିବ୍ ସବୁ ଏଠି ହଉଛି ସବୁଆଡେ।
ଆଚ୍ଛା, ସେଇ ପାଖରେ କୋଉଠି ହଉଛି?
ପାଖରେ, ପାଖରେ ତ ଏଇଠି ହଉଛି ଏଠି ଟିକେ ଛୋ କେତେ କେତେ ଅଛି, ଆମେ ଟିକେ ସେଆଡେ ଟିକେ ଦୂର ଆଡକୁ କୁ ଯିବୁ କେତେ ଜାଗାରେ ହଉଛି ପାନ୍ଥ ନିବାସ ଆଡେ ହଉଛି ପାତ୍ର ପଡା ଆଡେ ହଉଛି ଜନତା ମଇଦାନ ଆଡେ ହଉଛି। ସବୁ ଜାଗାରେ ହଉଛି, ଆଉ ତମର କଣ କୁଆଡେ ଯିବା ପାଇଁ କଣ ପ୍ର
ନାଇଁ ଆମର ଏଇଠି ଗାଁ ରେ ତ ରହୁଛୁ ଆଉ କୁଆଡେ ତ ଯିବାକୁ ନାହିଁ ଛୋଟ ଛୁଆଟେ ତାପରେ ଆଉ ବର୍ଷା ବି ହଉଛି ହଁ ତିନି ନାଇଁ ତିନି ମାସ ହେଇଛି ଏବେ।
ଓଃ ଏତେ ଛୋଟ ନା ତାକୁ ସମୟ ଦବାକୁ ପଡୁଥିବ ଆଉ?
ହଁ ଏବେ ଟିକେ ମୁଁ ବାବା ଘରକୁ ପଳେଇ ଆସିଛି ତ! ମାମା ଧରି ଦଉଛନ୍ତି।
ସେଇଠି ବାବାଙ୍କର କୋଉଠି ତ?
ଆମର ଏଇଠି ଉଁ ଏଇ ଗଞ୍ଜାମରେ ହିଁ ଆମର।
ଓ ହୋ ହ ବାବାଙ୍କର ବି ସେଇଠି ହଁ।
ହଁ ଆମ୍ ଆମେ ରୁମୁ ମୁଁ ରହୁଛି ସ୍ୱାମୀଙ୍କ ଚାକିରି ଅଛି ବୋଲି ସିଆଡ଼େ ରହୁଛି ଭଞ୍ଜନଗର।
ଆମର ଏଇଠି ଗାଁ ତିର ତିରିଶ କିଲୋମିଟର ଦୂର ହଉଛି ଆଉ ମୁଁ ଯୋଉଠି ରହୁଛି ଆଉ।
ଓହୋ ତାହେଲେ ଏବେ ବଡ ଛୁଟି ନେଇକି ଯାଇଛ ନାଇଁ।
ହେଟି ଅଛି ଆଉ ଶାଶୁଘର ସେପଟେ କନ୍ଧମାଳରେ।
ଓହୋ କନ୍ଧମାଳ ସିଆରେ ମାନେ ଜାଗା ଗୁୁରା ବହୁତ ବଢିଆ ନା? ହଁ ତମେ ଦେଖିଛ ସବୁତକ ମାନେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପୁରା ଭରା।
ହଁ ମୁଁ ଖାଲି ଯାହା ମୋବାଇଲରେ ଦେଖିଛି ମୁଁ ବେଶୀ ବୁଲାବୁଲି ବି କରିନି ସେଇଠିକି।
ଆ ସେଆଡେ ଯିବ ନା ଟିକେ ମଜା ନେଇକି ଆସିବ ଶୀ ତ ଦିନେ ଗଲେ ଭଲ ତାପରେ ତମର କଣ କି ଛୁଆ ଟା ଛୋଟ ନା ଆଉ କୁଆଡେ ବି ଯାଇପାରିବ ଏବେ। ଛୁଆ ବଡ ନ ହେଲା ପର୍ଯ୍ୟନ୍ତ
ବାହାଘର ପରେ ପରେ ବି ନୂଆ ନୂଆ ମୁଁ ଆଉ କୁଆଡେ ମୁଁ ଆ ସ୍ଵାମୀ ରହୁଥିଲେ ସେତେବେଳେ ଝାରସ ସୁୁଗୁଡାରେ ରହୁଥିଲେ ତ ମୁଁ ଆଉ କୁଆଡେ ବୁଲାବୁଲି କରିପାରିଲିନି।
ହଁ ହଉ ଛୁଆ ଅନଉ ଅନଉ ବର୍ଷକେ ହେଇଗଲେ ତାକୁ ଧରିକି ଯିବ ଆଉ। ସେପଟେ ବହୁତ ଝରଣା ପାହାଡ ମୁଁ ଯାହା ଶୁଣିଛି ମୁଁ ତ କେବେ ଦେଖିନି ହଁ ମାନେ ପ୍ରାକୃତିକ ସୌନ୍ଦର୍ଯ୍ୟ ଗଛ ଲ
ହଁ ସେପଟେ ବହୁତ ପୁରା ଭରପୁର ହେଇକି ଅଛି।
ମୁଁ ସେୟା ଶୁଣିଛି ମତେ ଜଣେ କହୁଥିଲେ ମୁଁ କହିଲି ଯିବାକୁ ତ ଇଚ୍ଛା ହଉଛି ମୋର ବି ଛୁଆ ଛୋ ଟ ମାନେ କଣ କି ଦୁଷ୍ଟ ଛୁଆ ମୁଁ କହିଲି କୁଆଡେଆଙ୍କୁ ନେଇକି କି ଏକୁଟିଆ ଯିବି ଦେଖିଆ କିଏ ଯାଆନ୍ତୁ ଆମ ଘରେ ସମସ୍ତେ ଗଲେ ଗୋଟେ ବୁଲିବାକୁ ହଁ ଯିବା ବୁଲିଆ।
ହଁ ଆସନ୍ତୁ ଆସିଲେ ଦେଖା ହବ ଆଉ।
ଆଉ ଆଜି କଣ ରୋଷେଇ ହେଇଥିଲା?
ଆଜି ସକାଳେ ହେଇଥିଲା ଭାତ, ଡାଲି, ତରକାରୀ। ଆଉ ଭଜା ହେଇଥିଲା।
ତମର ଏବେ କିଛି କାମ ରହୁନଥିବ ନା ଘରକୁ ଯାଇଛ?
ହଁ ସବୁ ମା ହାତ ରନ୍ଧା।
ସମସ୍ତେ ସେଇୟା ମାନେ ଘରକୁ ଆସିଲେ ହଁ ମା ରାନ୍ଧିକି ଦେବେ। ଆଉ ମାନେ ଯେତେ ଯାହା ହେଲେ ବସ୍ ସମସ୍ତେ ଯେତେ ବଡ ହେଲେ ବି ଘରକୁ ଗଲେ ମାନେ ଛୁଆ। ହଁ ହଉ ଛୁଆ କଣ କରିବ?
ହଁ, ହଁ।
ତାପରେ ତମର କଣ ତମେ ଏବେ ବହୁତ ଦିନ ବି ରହିଯିବ ତମ ଛୁଆ ଟା ଛୋଟ।
ନାାଇଁ ମୁଁ ସେଇଠି ହିଁ ରହୁଛି ଏବେ ରଜ ପାଇଁ ବୋଲି ପଳେଇ ଆସିଛି ରହିଥିଲି। ଛୁଆ ହେଲା ପରେ ଶାଶୁ ଘରେ ରହିଗଲି ମାସେ
ତାପରେ ଏଇଠି ମାସେ ରହିକି ମୁଁ ପଳେଇଥିଲି ସେଇଠିକି।
ତାପରେ କହନ୍ତି ଟିକେ ଛୁଆ ହେଲା ପରେ ଟିକେ ବାପ ଘରୁ ଗଲେ ଟିକେ ଭଲ ମାନେ ତମ ଟିକେ ଟିକେ ଆରାମ ନବ ଛୁଆକୁ ହଁ।
ଛୁଆକୁ ମାଲିସ କରାହବ କେତେ କାମ ନା ମୁଁ ଜାଣିଛି। ମୁଁ ତମରଠୁ ଟିକେ ଆଗରେ ଅଛି ସେଥିରେ ଅଭିଜ୍ଞତା।
ମୁଁ ବି ବେଶୀ କିଛି ଜାଣିନି ହଁ ମୁଁ ବେଶୀ କିଛି ଜାଣିନି ହେଲେ
ତାପରେ ଡର ବି ଲାଗେ ପ୍ରଥମ କେରେ କଣ ମାନେ କଣ ଛୁଆ ଯଦି କାନ୍ଦିଲା ତମେ ଲାଗେ ମା କଣ ହେଇଗଲା ଛୁଆ ଦେହ ଖରାପ ହେଇଗଲା କି କଣ? କଣ କରିବି ବହୁତ ଛାନିଆ ଲାଗେ।
ହଁ ସେଇଆ।
ଆଉ ଏବେ କଣ ଶୋଇଛି?
ନାଇଁ ଏବେ ମାମା ଧରିଛନ୍ତି ତ ମୁଁ ସେଥିପାଇଁ ଫି ହେଇକି ଟିକେ କଲ୍ କରିଦେଲି। ସେ ମେ ପୁଅ ହେଇଛି।
ଓହୋ ଆଉ ଘରେ କିଏ କିଏ ଅଛନ୍ତି?
ଘରେ ଆମର ଆମେ ତିନି ଭଉଣୀ ବାବା ମାମା। ନାଇଁ ଭାଇ ନାଇଁ ଶାଶୁ ଘରେ ହେଲେ ସେମିତି ଓ ଆମେ ତିନି ଭଉଣୀ ଆଉ ଶାଶୁଘରେ ବି ତାଙ୍କେ ତିନି ଭାଇ ମୁଁ ସାନ।
ହଁ। ତମେ ଶାଶୁ ଘରେ ସାନ ବାପ ଘରେ ସାନ ନା ମଝିଆଁ? ସବୁ ବଡ ନାଇଁ ମୁଁ ବାବାଙ୍କରେ ସାନ। ସେଠି ବି ସାନ।
ହ ନାଇଁ ମୁଁ ଏଇଠି ବଡ ସେଇଠି ସାନ।
ଆଉ ସେଇଠି ଶାଶୁ ଘରେ କିଏ କିଏ ରହୁଛନ୍ତି?
ଶାଶୁ ଘରେ ବି ଶାଶୁ ଶ୍ୱଶୁର ଦି ଯା ଦେଢଶୁର। ଆଉ ପୁତୁରା ଅଛନ୍ତି।
ମାନେ ବଡ ପରିବାର ନାଇଁ ଆମର ତ ସେଇୟା ଆଉ ବଡ ପରିବାର ହେଲେ କଣ କି? ହଁ ସମୟ କୁଆଡେ ଗୋଟେ ପଳେଇ ଜଣାପଡେନି। ମାନେ ମଜା ମସ୍ତି ହୁଁ। କିଛି ଗୋଟେ ପର୍ବପର୍ବାଣୀରେ ମାନେ ତମକୁ ଲାଗିବ ମାନେ ଆଉ ବାହାର ଲୋକ କିଛି ଦରକାର। କାଇଁ ଆମ ଘରେ ତ ଯେତେ ଜଣ ଲୋକ ଅଛି କାଫି। ଆଉ ବୁଲାବୁଲି କରିବାକୁ ଗଲେ ବି ସେଇ
ହଁ ଆମେ ଯୁଆଡେ ବି ଯାଉ ସମସ୍ତେ ଗାଡି କରିଦେଇକି ସମସ୍ତେ ମିଶିକି ଯାଉ।
ଭଲ ମଜା ଲାଗେ ଏବେ ତ ଖରା ଆଜିିଗରୁ ଆଉ କୁଆଡେ କୁଡେ ଗଣି ବୁଲିବାକୁ ନା ଯାଇନ।
ନାଇଁ ଏବେ ଆଉ କୁଆଡେ ଯାଇନ ତ ଛୁଆକୁ ଧରିକି ମୁଁ ସେମିତିରେ ଇଏ ସିଜୋରିୟନ ବି ହେଇଛି ମୁଁ ଆଉ ସେଥିପାଇଁ କୁଆଡେ ବି ଯାଇନି।
ମୋ ପୁଅ ଖାଲି କହୁଛି ନନ୍ଦନକାନନ ବୁଲି ଯିବ ନନ୍ଦନକାନନ ମୁଁ ଆସୁଛି ହେଲା। ଶୀତ ଦିନେ ମତେ ସମୟ ହେଲାନି ଆସିଥିଲି ବୁଲେଇ ପାରିଲିନି ଆଉ ଏବେ ବି ଖରାରେ। ମୁଁ କହିଲି ଆଡରେ ନନ୍ଦନକାନନରେ ସେ ପଶୁ ପକ୍ଷୀ ମାନଙ୍କର ଅଂଶୁଘାତ। ହେଇଯିବ ସେ ବାହାରିବେନି ଆଉ ଯାହା
ହଁ ଆମର ବି ସେ ପୁତୁରା ଲଗେଇଚନ୍ତି। ପାର୍କ ଯିବା ପାର୍କ ଯିବା ଲଗେଇ ଥାଉଛନ୍ତି ସିଏ ବି।
ଏମାନେ ପାର୍କ ବୁଲିକି ଆସିଲେଣି ହେଲା ମତେ କହିଲେ ପାର୍କ ଯିବା ମୁଁ ଏଇଠି ଆମର ଟିକ କେ ମାନେ ସୁବିଧା ନାହିଁ ଗାଡି ଫାଡି ର ଅଧା ଚାଲିକି ଯିବା ପୁଣି ଅଧା ଅଟୋରେ ବସିଯିବ ହେଲା। ସେ ଯୋଉ ଚାଲି ଚାଲି ଗଲେ ମୁଣ୍ଡିଆ ମାନେ କହୁଛି ଆଉ ଯିବିନି ପାର୍କ ତମ ସହିତ।
ସେଇଟୁ ମନ ଭା
ଚଲେଇଲା ଯେ ଆଉ ପାକ ଯିବା ପାଇଁ ଇଚ୍ଛା ବି କରୁନାହାନ୍ତି କି କହୁ ବିି ନାହାନ୍ତି ଆଜି ଖାଲି ଟିକେ ରଜ ମହୋତ୍ସ୍ ସେ ବା ଯିବେ ତା ମାଉସୀ କି ରିହା ଆସିଛନ୍ତି ତ ହଉ ଖାଲି ହଉ ସେ ଦିଦିର ଝିଅ ଟା ହେଲା ସିଏ ଯେତେବେଳେ ବାହାରୁଛି ର ସଜ ବାଜ ହେଇକି ଏମାନେ ମତେ କହୁଚନ୍ତି ମାମା ସିଏ ଗୋଟେ କଣ ରାଣୀ ହେଇକି ବାହାରିଲାଣି। ଆମକୁ ରାଜା କରିବେନି କି ମୁଁ କଲି ଆରେ ରଜ ଟା ଝିଅ ମାନଙ୍କର ହେଲା। ତମ ମାନଙ୍କର କ ଅଛି। ନା ନା ଆମକୁ ବି ଟିକେ ନୂଆ ଡ୍ରେସ ପିନ୍ଧେଇଦବନି ସିଏ କଣ ଦି ଦି କଣ ବାହାରିଲାଣି ଆମକୁ କଣ ସଜ କରଉନ?
ସମସ୍ତଙ୍କ ପାଇଁ ବୋଲି ଭାବିଛନ୍ତି ଆଉ। ଛୋଟ ଛୁଆ ଯାଙ୍କେ ହଁ।
ଆଉ ତାଲେ ପିଠା ପିଠା ହବ ରାତିରେ ନାଇଁ ଅନ୍ ନୋଉ ତ କୁଆଡେ ସମୟ ପଳେଇଲା ରଜ ସରିଗଲେ ସରଲା ଆମେ ଘରକୁ ଯିବୁ ଆଉ।
ଏଇଠି ହିଁ ଆରମ୍ଭ ହେଇଗଲା ତାପରେ ସରିଯିବ।
ତାପରେ କଣ ଛୋଟ ଛୁଆ ହେଇଥିବେ ତାଙ୍କର ଚିନ୍ତା ନଥିବ ହଁ ମାନେ ସ୍କୁଲ। ତ ନାହିଁ ଛୋଟ ଛୁଆ ସେ ତାଙ୍କର ଖାଇଲେ ପିଇଲେ ଶୋଇଲେ ମାନେ ତମକୁ ଏ ତେ କିଛି ଭିଡ କାମ ନାହିଁ ପିଲା ଯେତେବେଳେ ସ୍କୁଲ ଗଲେ ନା ମାନେ ତାଙ୍କ ପା ଠ ସିଏ ପୁରା ବ୍ୟସ୍ତ ରହିବେ। ତାପରେ କାମ ତାପରେ ତାଙ୍କ ତାଙ୍କ ପାଠ ପଢ଼ା ମୁଁ ତ ତାଙ୍କୁ ଟିଉସନ ଦେଇନି। ଛୋଟ ଛୁଆ ପ୍ରଥମରେ ପଢୁଛନ୍ତି ମୁଁ କହିଲି ନାଇଁ ଆଗ ତ କହନ୍ତି ମା ହଉଛି ବଡ ଗୁରୁ। ପ୍ରଥମ ଗୁରୁ ତ ମା ନା। ସେଇଥିପାଇଁ ମୁଁ ଭାବିଛି ତାଙ୍କୁ ଏ ବର୍ଷ ଟା ବି ଏମତି ପଢେଇ ସେ ମାନୁନାହାନ୍ତି। କୋଚି ସବୁବେଳେ ଗୋଟେ କଣ ପାଠ। ସବୁବେଳେ କଣ ପାଠ ପଢନ୍ତି ମୁଁ କହିଲ ତୁ ସବୁବେଳେ ଖାଉଛୁ ନା ନାଇଁ ନା ହଁ କିନ୍ତୁ ପା ଠ ଟା ସବୁବେଳେ ପଢନ୍ତିନି ଆଜି ପଢିଲେ ଆଉ ଚାରି ଦିନ ପଢିବନି।
ହଁ ପାଠ ନ ପଢଲେ କେମତି ହବ।
ଏତେ କଣ ପଢିବା ଏତେ ପଢିଲେ ଭଲ ଛୋଟ ଛୁଆ ଖେଳିବ ନା ଆଉ ମୁଁ କହିଲି ମତେ ଲାଗୁଚି କି ଇଏ ବଧେ ନିଜେ ବହି ଲେଖିବ ନିଜ ପାଇଁ ସହଜିଆ।
ହଁ ଖେଳିବା ଟାଇମ ରେ ଖେଳିବ ପାଠ ପଢା ଟାଇମ ରେ ପଢିବ।
ସେ ମୋର କଣ ମାନେ ଦିଟା ପୁଅ ବଡଟା କହିବ ଅନା ଏଇନେ ପାଠ ପଢିବ ମାନେ ବଡଟା କହିବ ନାଇଁ ପଢିବାନି। ଆଉ ସାନ ଯଦି ପଢୁଥିବ ତାକୁ ଡାକିବ ଏଇ ପାଠ ଗୋଟେ କଣ ପଢୁଛୁ। ଆସ ଖେଳିବା ମୁଁ କହିଲ ଆରେ ସ ସବୁବେଳେ ଖେଳିଲେ ତୁ ପାସ୍ କେମିତି ପୁଣି କରିବୁ ଆଡେ କହିବ ମୁଁ ଅଫସର ହେବି। ବଡ ହେଲେ ମୁଁ କ ପାଠ ନ ପଢିକି କେମିତି ମୁଁ କଲି ତ ପାଠ ନ ପଢିକି କେମିତି କୋଉଆଡୁ ଅଫସର ହବୁ ସେଥିରେ କହିବ ଏତେ ପାଠ ପଢିଲେ ମୁଣ୍ଡ ଖରାପ ହେଇଯିବନି ପାଠ କିଏ ପଢିବ।
ତ ବହି ଫଇ ସବୁ ନେଇକି ସେ ବା ବହି ଫଇ ସବୁ ନେଇକି ଆସ ଅଜା ଘରକୁ ଗୋଟେ ଦିନ ଭଲା ଛୁଅନ୍ତା ଖାଲି ଖେଳ ମ ଜା ମସ୍ତି ମତେ ବାବା ପୁଣି ମୋର କହୁଚନ୍ତି ଏ ତୁ ତୋର ଘରକୁ ଗଲେ ପା ଠ ପଢିବ ଏଠି କଣ ତାଙ୍କୁ ପାଠ ପଢିବାକୁ ଆଣିଚୁ। ଏଠି ସେ ମଜା କରିବାକୁ ଆସିଚନ୍ତି। ତାପରେ ଏବେ କଣ ଛୋଟ ଛୁଆ ନା ସେ ତ ଗଲେ ଏବେ ମାନେ ଥରେ ପଢିଲା ମାନେ ତାଙ୍କ ଚାଲିଲା ପୁରା ବାର୍ଷିକ ପରୀକ୍ଷା ସରିଲା ପର୍ଯ୍ୟନ୍ତ।
ହଁ।
ସେଇଥିପାଇଁ ମୁଁ ତାଙ୍କୁ କିଛି ଜବରଦସ୍ତି କରେନି ମୁଁ କହେ ଛାଡ ପଢ଼ିଲେ ପଢ଼ ନହେଲେ ନାଇଁ।
ହଁ ଛୋଟ ଛୁଆ ବୋଲି ହେଲେ ବେଶୀ ହଁ କହିହବନି।
ତାଙ୍କ ଇଚ୍ଛା ସିଏ ତାଙ୍କ ଇଚ୍ଛାରେ ପଢିବେ ତାଙ୍କ ଇଚ୍ଛାରେ ମୋ ପୁଅ କୁ କାମ କହୁନ କରିଦବ। ମୁଁ କହିଲି ଆରେ ଆଉ ତୁ କାମ ତ କରୁଚୁ ଆ ମ ଭଳିଆ ଘରଣୀ ମାନଙ୍କ ଭଳିଆ ଆଉ ତୁ ପାଠ କଣ ପଢ଼ିବୁ ନା ମୋର ହେଇଯିବନି ପାଠ।
ହଁ ନ ପଢିଲେ କୋଉଠି ହେଇଯିବ?
ଭାରି ଆଉ ତମର ସେପଟେ ପାଗ କେମିତିଆ ମାନେ ଗରମ ନା ଥଣ୍ଡା ନା କେମିତି?
ବର୍ଷା ହଉଚି ଏବେ।
ତମର ବର୍ଷା ହଉଚି ଆମର ଖାଲି ଉଠେଇଚି କିନ୍ତୁ ହଉନି।
ହଁ ନାଇଁ ଏଠି ଉଠେଇଥିଲା ଏବେ ବର୍ଷା ହେଇକିରି ଜଷ୍ଟ୍ ଛାଡିଲା। ଆହୁରି ଟିକେ ଝିପଝିପ୍ ହୋଇଗୁଚି।
ତମର ତାହଲେ ପାଗଟା ପୁରାଥଣ୍ଡା ହେଇଯାଇଥିବ?
ହଁ ଏବେ ଥଣ୍ଡା ହେଇଯାଇଚି ପୁରା।
ନା ଆମର କିନ୍ତୁ କଣ କହିଲ ବହୁତୁ ଗୁଳୁଗୁଳି ହଉଚି।
ଆଉ ମେଘ ହେଇକି ରହିଲେ ସେମିତି ତ ଗୁଳୁଗୁଳି ଲାଗିବ ଆଉ।
ଆଉ ଦୋଳି ଫୋଳି ଲାଗିଚି ନା ନାଇଁ?
ନାଇଁ ଦୋଳି ଲଗା ହେଇନି ଏପର୍ଯ୍ୟନ୍ତ
ତମେ ମାନେ ଭଉଣୀ ମାନେ ଭଉଣୀ ମାନେ ତ କେହି ବାହେଇନଥିବେ ନାଇଁ?
ନାଇଁ ମୁଁ ଆମର ସବୁ ସାନ ପଢୁଚନ୍ତି ମୋର ସାନ ଭଉଣୀ ଟା ପୁରା ସେ ଏବେ ତାର ଦଶମ।
ଏ ମା ଏତେ ଛୋଟ ନା ତାମାନେ ସବୁ ପାଠ ପାଠ ପଢୁଚନ୍ତି ମାନେ ସବୁ ରଜ ମହୋତ୍ସବ ସବୁ ହଉଥିବ ତାଙ୍କର ଘରେ ତମର ସବୁ ରଜରେ ଆଉ।
ହଁ ଘରେ ହଁ ଘରେ ହିଁ ସବୁ ଦୋଳି କରିକି ଖେଳୁଚୁ। ବ ସିଏ ଏବେ ପଳେଇଚି ତାର ଟ୍ୟୁସନ୍ ସେ ଯାଇଚି। ଆଉ ମୋର ମ-ମଝିଆ ଯିଏ ତାର ସରିଲା କମ୍ପ୍ୟୁଟର ସରିଲା ସିଏ ଆଜି ଯାଇଚି ବୁଲିବା ପାଇଁ ପାର୍କ ଯାଇଚି ଆଉ ହଁ ସାଙ୍ଗମାନଙ୍କ ସହିତ ସିଏ ମିଶିକି ଯାଇଚି ସକାଳୁ ଯାଇଚି ଆସିବ ରାତିରେ।
ଓହୋ ଆଉ ସମସ୍ତେ ବ୍ୟସ୍ତ ତାହାଲେ ନାଇଁ?
ହଁ ମୋର ବି ସେମିତି ପ୍ଲସ୍ ଥ୍ରୀ ସରିଲା ପରେ ମୋର ବାହାଘର ହେଇଗଲା।
ହଁ।